ହାଏ।
ହାଏ।
ହାଲୋ।
ହଁ ହାଲୋ। ହାଲୋ।
ହାଲୋ।
ହଁ କୁହନ୍ତୁ। ହାଲୋ।
ହାଲୋ ହଁ ହାଲୋ ହାଲୋ ହାଲୋ ସୁ ହାଲୋ।
ହଁ ହାଲୋ।
ହଁ ହଁ ସୁବିଲା ଏବେ ବି।
ହଁ କୁହନ୍ତୁ।
ଅଂ ପୁଟ୍ ଦେ।
ଏ ଡିପଟ ଥିଲି ଆଉ ତମେ?
ଆ ଆପଣ କରୁ
ମୋର ଏବେ ପିଜି ଜଷ୍ଟ ସରିଲା ଆପଣଙ୍କର?
ହାଲୋ।
ହୁଁ ହାଲୋ।
ହାଲୋ। ହ
ହାଲୋ।
ଅ ଅ ପିଜି ଏଯାମ।
ନେଟ୍ ସ୍ଲୋ ହଉଚି ନେଟ୍ ସ୍ଲୋ ହଉଚି ପୁରା।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ମୁଁ କହିଲି ଆ ଯୋଉ ହ ପିଜି ଏକ୍ଜାମ ଏବେ ତ?
ହଁ ଏବେ ମୋ ସରିଲା ଏବେ ରେଜଲ୍ଟ ବି ବାହାରି ସାରିଲାଣି।
ଓହୋ ଆଛା ଆଛା। କୋଉଠି କରିଥିଲ କି?
ଆମର ରାଜେନ୍ଦ୍ର ୟୁନିଭରସିଟି ବଲାଙ୍ଗୀରରେ।
ଓହୋ ବଲାଙ୍ଗୀର ଓ। ଆଁ ସେ କଲେଜରେ ଜବ୍ କରୁଛି।
ଆଚ୍ଛା କୋଉ ଡିଷ୍ଟ୍ରିକ୍ ଆପଣଙ୍କର?
ଆମର ଭୁବନେଶ୍ୱର।
ଆଚ୍ଛା ଆଚ୍ଛା।
ହୁଁ।
ଏବେ ଆଉ କଣ ଚାଲିଛି?
ନାଇଁ ଏମିତି ଆ ସେଇ କଲେଜରେ ଆଉ କଣ! ଆ ଜବ ଚାଲିଛି ଆଉ କଣ।
କୋଉ କଲେଜରେ ଅଛନ୍ତି?
ଅ ହୋଟେଲ ମ୍ୟାନେଜମେଣ୍ଟ।
ଆଚ୍ଛା ଆଚ୍ଛା।
ଆଉ ଭଲ ସବୁ ତମର?
ହଁ ଭଲ ଆପଣଙ୍କର?
ହଁ ବହୁତ ଭଲ।
ହଁ।
ଆଉ ଦିଦି ତମ କଣ ହେବେ?
ଦିଦି ସି ଆମ ହାଇସ୍କୁଲ ର ଏମ ଏଲ ଟିଚରଙ୍କର ଝିଅ ସେ।
ଆଛା।
ଦୀପା ଦି ଦିବା? ହଁ ହଁ ଦୀପା ଦିଦି।
ଆଚ୍ଛା ଆଚ୍ଛା। ଆ ବାବା କଣ ଟିଚର ଥିଲେ ବୋଧେ? ଏମାନେ ଦିଦିଙ୍କର ମାନେ କଣ କହିଲ ବୁଝିପାରିଲି?
ହଁ ସେଇ ଯୋଉ ଦୀପା ଦିଦିଙ୍କର ବାବା ଟିଚର ଥିଲା ଆମର ଏମ ଆଇ ଏଲ୍ ଟିଚର ଆମ ହାଇସ୍କୁଲର।
ଓହୋ ହୋ।
ଆଉ ଆଗକୁ କଣ ପ୍ଲାନିଂ ଅଛି ପଢାପଢି ଉପରେ ନା କଣ?
ନାଁମ ପାଠ ନାଁ ଧରନି ଇହି ହିଁ ହିଁ। ପାଠ ନା ଧରନି ପାଠ ନା ଧଇଲେ ମୁଣ୍ଡ କଣ ହେଇଯାଉଛି।
ହା ତ ଭୁବନେଶ୍ୱର କୋଉ ପଟେ ରହୁଛ?
ମୁଁ
ଆଚ୍ଛା ଆଚ୍ଛା। କଣ ପ୍ରପର ଭୁବନେଶ୍ଵର?
ନାଁ ଡିଷ୍ଟିକ୍ କଟକ କିନ୍ତୁ ରହୁଛି ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ତମର କେନ୍ତି ସବୁ ପର୍ବପର୍ବାଣୀ କେନ୍ତି କଣ ପାଳନ କରୁଛନ୍ତି?
ଏବେ ତ ରଜ ରଜରେ ଯାହା ଆଉ। ରଜ ଟିକେ ମଜା ମସ୍ତି ସେତିକି ଆଉ କଣ!
ଅ ହଁ, ଆଉ ପିଠାପଣା କଣ କରନ୍ତି ରଜରେ ତମ ପଟେ?
ମୁଁ କହିଲି ରଜରେ ପିଠାପଣା କଣ କରନ୍ତି ତମ ପଟେ?
ଅ ହଁ ପୋଡ ପିଠା ହୁଏ, ଆଉ ଅ କାକେରା ଏମ୍ତି ସବୁ ଆଉ। ଆ ତମେ କଣ ମାନେ ଏପଟେ ନୁହେଁ କି ବଲାଙ୍ଗୀର ପଟେ ନା କଣ?
ନା-ନା ମୋର ଏପଟ ଆକ୍ଚୁଆଲି କିନ୍ତୁ ବଲାଙ୍ଗୀରରେ ମୁଁ ପିଜି କରୁଥିଲି ଦି ବର୍ଷ ରହିକି।
ଓହୋ, ଆଚ୍ଛା-ଆଚ୍ଛା।
ନୟାଗଡ଼ ଅଟୋନୋମସ୍ କଲେଜରେ ମୋର ପାଞ୍ଚ ବର୍ଷ ପ୍ଲସ୍ ଟୁ ପ୍ଲସ୍ ଥ୍ରି।
ହୁଁ-ହୁଁ।
ଦେନ୍ ବଲାଙ୍ଗୀରରେ ପିଜି ଦି ବର୍ଷ ଆଉ।
ଓହୋ ଆଚ୍ଛା, ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା, ମା, ଭାଇ ଆଉ ମୁଁ।
ହୁଁ ଛୋଟ ଭାଇ ନା ବଡ ଭାଇ?
ନାଇଁ ବଡ ଭାଇ ନା, ସିଏ ବି ଭୁବନେଶ୍ୱରରେ ରହୁଚି।
ଓହୋ ହୁଁ
ଆଉ ଆପଣଙ୍କର?
ଆଉ ମୋର ଘରେ ବାବା, ମା ଆ ଜେଜେମା ଆଉ ଛୋଟ ଭାଇ ଭଉଣୀ
ଆଚ୍ଛା-ଆଚ୍ଛା।
ହୁଁ।
କଟକ ପ୍ରପର୍ ନା କଟକ ଠୁ ଭିତରେ ଆଡେ?
ବହୁତ୍ ବାଟ ଆଠଗଡ
ହଁ-ହଁ କ ହଁ ଆ
ହଁ-ହଁ ସେଇପଟେ ସେୟା ଆଉ।
କଣ ହୋଟେଲ୍ ମ୍ୟାନେଜମେଣ୍ଟ କରିଥିଲେ ନା କଣ?
ସେଇଠି ଜବ୍ କରୁଚି।
ହଁ।
ହୋଟେଲ୍ ମ୍ୟାନେଜମେଣ୍ଟରେ ଜବ୍ କରୁଚି, ମାନେ ଗୋଟେ ସ୍କିଲ୍ ଡେଭ୍ଲପମେଣ୍ଟ ସିକୁଥିଲି ତ।
ଓହୋ।
ସେଇଠୁ ଜବ୍ ପାଇଁ ପ୍ଲେସମେଣ୍ଟ ମାନେ ଇଏ ଜବ୍ ପାଇଁ କଲି ଆଉ।
ଅ ହ।
ହୁଁ।
ତମେ କେନ୍ତି ଦୀପା ଦି ଙ୍କୁ ଚିହ୍ନୀଲ?
ଦିଦି ମୋ ହଷ୍ଟେଲ୍ ରେ ରହୁଥିଲେ।
ଓହୋ, ସେଇ ଦିଦି ଆପଣ ଗୋଟେରେ ରହୁଥିଲେ। ଆଚ୍ଛା-ଆଚ୍ଛା।
ହୁଁ। ଦିଦି ରହୁଥିଲେ ତ ସେଥିପଇଁ ଆମେ ଦିଦିଙ୍କ ସାଙ୍ଗେରେ ଭଲ ବଣ୍ଡିଙ୍ଗ ତ ସେଥିପାଇଁ ଆମେ ଦିଦି ଚିନ୍ହିଚି ଆଉ।
ହଁ।
ଆଉ ରୋଷେଇ ଫୋସେଇ, ନିଜେ କରିକି ଖାଉଚ ନା କେମିତି କଣ?
ନାଇଁ ଆଫ୍ଟରନୁନ୍ ଟା ଯୋଉ ଦିନ ବେଳେ ଯୋଉ ଖାଇବାଟା ହେଲା ମୁଁ ସେଇଟା କଲେଜରେ, କଲେଜରେ ଖାଇଦିଏ ହେଲା। ଆଉ ଇଭିନିଂରେ, ଯୋଉ ସନ୍ଧ୍ୟାବେଳଟା ଖାଇବା, ସେତେବେଳେ ଚାରିଟା ପାଞ୍ଚଟା ଆସିବା, ଆଉ ଫେରିଲାବେଳୁ ଯାଇକି, ଚାରିଟା ପାଞ୍ଚଟା ହେଇଯାଉଚି। ଚାରଟା ପାଞ୍ଚଟା ରେ ହଁ, ଚାରି ଟା ପାଞ୍ଚ ଟାରେ ଆସେ ତ, ସେଥିପାଇଁ ହଁ ଯାଇକି ଏଇଠୁ କଣ, ଯାହା ଗୋଟେ ବାହାରୁ ଗୁପଚୁପ୍ ଫୁପଚୁପ୍ ଖାଇଦିଏ ଆଉ।
ଆଛା।
ହୁଁ। ଏଇଆ ଆଉ, ଆଜି ନାହିଁ କି, ସରିଗଲା କଥା ନା ଅଛି?
କଣ କହିଲେ?
ଆଜି ନାହିଁ କି ତମର?
ଇଏ କଣ?
ନାଇଁ, ସଇଲାଣିଯେ, କିଛି କିଛି ଅଲଗା କିଛି ପଢାପଢି ନାହିଁ।
ନା ଫ୍ରି ଥିଲି ତ, ଗାଧୋଇକି ଆସିକି ଏବେ ଜଷ୍ଟ ଏମିତି ବସିଥିଲି ତାପରେ ବି ଆପଣ ଦୁଇ ଥର ଏମିତି କଲ୍ କରିଥିଲେ ନା ସେଥିପାଇଁ
ହଁ ମୁଁ କାଲି କହିଥିଲି, ଆଉ ମତେ ଦିଦି କହିଥିଲେ ତ, ସେ ଏଥିରୁ ଯୋଉ ଅଛନ୍ତି ସେମାନେ ମେ ସେଜ୍ କରିବୁ ହେଲା, ଆଉ ମୁଁ ତ ସେଥିପାଇଁ ମେସେଜ୍ କଲି, ତ ମାନେ ସମସ୍ତେ ବି ସମସ୍ତେ ନିଜ ନିଜ କାମରେ ବିଜି ରହୁଚନ୍ତି ନା ଆଉ କାହାକୁ କଣ କହିବି?
ନାଇଁ ମୋର, ମୋର ତଥାପି କାଲି ନେଟ୍ ଏକ୍ଜାମ ପାଇଁ ନେଟ୍ ପାଇଁ ଏତେ ଥିଲା ତ, ସେଥିପାଇଁ ଦେଖୁଥିଲି ଟିକେ ଭିଡିଓ ଗୁଡା କ୍ଲାସ ଗୋଟେ ଗୋଟେ ଦେଖୁଥିଲି ତ
ଓ ହଁ, ସମସ୍ତେ, ସମସ୍ତେ ରହୁଚନ୍ତି ନା, ସମସ୍ତେ ନିଜ ନିଜ କାମରେ ଟିକେ
ଆଉ ଭଲ ଅଛନ୍ତି?
ହଁ ଭଲ।
ହୁଁ, କେତେ ବର୍ଷ ହେଲା ଆସିକି ଭୁବନେଶ୍ୱରରେ ରହିଲେଣି?
ମ ହେଲାଣି ଛଅ ସାତ ବର୍ଷ।
ଆରେ ୱା, ଏତେ ବର୍ଷ, ମ୍ୟାରେଜ କରିସାଇଲେଣି ନା ନାଇଁ?
ନା ନା। ଆରେ ଯୋଉ ଭୁବନେଶ୍ଵର
ହଁ।
ହଁ ସେଇଠି ବ୍ୟାଙ୍କ ପାଇଁ ପଢୁଥିଲି ତ
ଆଛା।
ତ ସେଇଠି, ସେଇଠି ଦିଦିଙ୍କ ପାଖରେ ହିଁ ରହୁଚି ତ। ଦିଦିଙ୍କ ପାଖରେ ସେ, ଜବ୍ କରୁଥିଲି। ଜବ୍ କରୁଥିଲି ସେଠି।
ହଁ ହଁ।
ତ, ତାଙ୍କ ସାଙ୍ଗରେ ରହୁଥିଲି ଆଉ। ତାଙ୍କୁ ଆଉ ଗୋଟେ ହଷ୍ଟେଲରେ ରହୁଥୁଲୁ ଆଉ।
ହଁ ହଁ।
ଏ ତାଙ୍କ ସାଙ୍ଗେରେ ଏ ମୋ ଫ୍ରେଣ୍ଡ୍ ସାଙ୍ଗେରେ ତାଙ୍କର ଟିକିଏ ଭଲ। ଦିଦିଘର କୁ ସେ ମୁଁ ବି ବସିକି କଥା ହେଇଯାଏ। ଏମିତି କଥା ହଉ ହଉ ତମେ ଅ ଯୋଉ ହଉ ହଉ ହେଇଚି ଆଉ।
ଆଉ ଆମ୍ ନୟାଗଡ଼ ପଟକୁ କେବେ ଆସିଛନ୍ତି ନା ନାଇଁ?
ହଁ ବହୁତ୍ ଯାଇଚି ମାନେ କିଣିଆକୁ ଗଲି ଆ ତିନି ଚାରିଥର ଯାଇଛି।
ଆଚ୍ଛା ଆଚ୍ଛା କଣ ଦୀପା ଦିଦିଙ୍କ ସହିତ?
ନା ନା ଦୀପା ଦିଦିଙ୍କ ସହିତ ନୁହେଁ ସେ ଆଁ ଅଲଗା ମାନେ ଆମ ହଷ୍ଟେଲରେ ଯୋଉ ଥିଲେ ତାଙ୍କ ଘର ଦକ୍ଷିଣ କାଳୀ ମାଙ୍କ ମନ୍ଦିର ଅଛି
ହଁ ହଁ ହଁ ବାସ୍ ବାସ୍।
ଯାଇଥିଲି କାମକୁ ଜଗନ୍ନାଥ ମନ୍ଦିର ଅଛି। ଓହୋ। ତାଙ୍କ ସେପଟେ କଣ୍ଟିଲୋ ନୀଳ ମାଧବଙ୍କ ଠିକି ଯାଇଥିଲୁ ବୁଲି। ମା ନାରାୟଣୀ ମା ବି ଅଛନ୍ତି ସେଠିକି ଯାଇଥିଲି ସେମିତି ଆଉ।
ତାହାଲେ ଆସିଛନ୍ତି ଆଉ ନା କିମତି ଲାଗିଲା ଆମ ନୟାଗଡ଼ କିମତି ଲାଗିଲା?
ଭଲ୍ ଲାଗିଲା କିନ୍ତୁ ଆସିଲା ବେଳକୁ ଗୋଟେ ଡରାବନି ଆଉ।
କମୋ
ହଁ ମତେ ଆ ମାନେ ଅ ମାନେ ମୁଁ ଯାଇଥିଲି ଦି ହଜାର ଉଣେଇଶ୍ ଟି ବଳକୁ ଉ
ଅହ
ହଁ ଦୁଇ ହଜାର ଉଣେଇଶରେ ଯାଇଥିଲି। ଆଁ ତ ଉମ୍ ମୋର ଗୋଟେ ଆସଚି ଏତବେଳକୁ ଫାଷ୍ଟ୍ ଆସିଥିଲି। ଆ ଆ ତ ସେତବେଳେ ଯାଇଥିଲି ଯେ ସେତବେଳୁ ନାଏ ସାଙ୍ଗ ତାଙ୍କ ଘରୁ ତାଙ୍କ ହେଇଥିଲା ତ ମୁଁ ଯାଇଥିଲି ସେଇଥିପାଇଁ ଯାଇକି ଉପ ଯାଇଥିଲୁ ଟିଏ ତା ବୁଲାବୁଲି କରି ସେଇପଟୁ ସେଇଆ।। ସେଇଠୁ ମୁଁ ଚାଲି ଯାଇଥିଲି ସେଇଠି ଏବେ କଣ? ଆରେ ମୋର ଦିଦି ଜଣେ ଏବେ ବାହା ହେଇଛନ୍ତି ସେ ପାଖରେ ଦକ୍ଷିଣକାଳୀ ମାଆଙ୍କ ମନ୍ଦିରଠୁ ଆଉ ହାପ୍ କିଲୋମିଟର୍ ଭଳିଆ
ଆଚ୍ଛା ଆଚ୍ଛା।
ସେଇଠିକି ଯାଇକି ଆସଛି ଆଉ
ଅହ
ତମର ଏରିଆ ନା ଆଇଲାସି କି ଜଣଙ୍କର ମଡ଼ର ହେଇ ଥିଲା।
ଓ ହୋ ହୋ।
ମାନେ ମର୍ଡର୍ କରିକି ପକେଇ ଦେଇଥିଲେ ତାରେ ପୁଣ୍ ଆମେ ସେଇଠୁ ସାର୍ ତାଙ୍କ ସେଇଠୁ ସାତ କିଲୋମିଟର ଭଳିଆ ଆସିଚୁ। ଆଉ ତା ରାସ୍ତାରେ ବହୁତ୍ ସାରା ଲୋକ ଗାଡି ବି ରଖିଦେଲେ। ତାପରେ ତାଙ୍କୁ ମାରିକି ପକ୍ କେଇ ଦେଇଛନ୍ତି ତାଙ୍କୁ ହାଲୋ।
ହଁ।
ହଁ ସେଇଆ ଆଉ।
ସେ ସେ।
ହାଲୋ।
ହଁ ହାଲୋ।
ହଉ ଠିକ ଅଛି ରଖୁଚି?
ହଁ ହଁ।